ଏ ଭୁ୍ବନେଶ୍ୱର ପଳି ଆସିଛି।
ଦେହ ପା ଠିକ ଠାକ ଅଛି ତ।
ହଁ ପୁରା ବଢିଆ ହଁ ପୁରା ବଢିଆ ତୋର
ଆଉ ମୋ ଦେହ ବି ବଢିଆ ଅଛି।
ହଁ ଆଉ କଣ କରୁଥିଲୁ।
ଏଇ ସୋଇଥିନି ଆଉ।
ଉ
ଆଜି ଆମ ଗାଁ ରଜ ପଟଉଛନ୍ତି।
ରଜ
ହଁ ଆଜି ଆମ ଗାଁ ରଜ ବାଟୋଉଚନ୍ତି?
ରଜ ଭଟ୍ଟ ଉଚନ୍ତି।
ସେପଟେ ରାଜ ସାଇ ରେ କରିଥିଲେ ସେଇପଟେ।
ଓହୋ କଣ ଡିଜେ ଫିଜେ ଆଣିଛନ୍ତି କି।
ନା ନା ସେଟବ
ଓହୋ କାହାର।
ସିତୁ।
ଓ ହଁ ଭଲ ସିଏ ଗୋଟେ କରୁଛି ବିବୁ ଗୋଟେ ନା।
ହଁ ହଁ କରୁଛି କରୁ। ଛୋଟୁ ଅନେଇବ।
ଦେଖିକି ଆଇଲି ମୋ ଗାଡି ଜଳିଗଲା ହ୍ୟାଲୋ।
ହ୍ୟାଲୋ ଇଏ କଣ ଏମିତି ହଉଛି କିରେ।
କାହିଁକି?
ସାଉଣ୍ଡ୍ କଣ ପାଇଁ ଶୁଭିଲା?
କୋଉ ସାଉଣ୍ଡୁ?
ଜାଣିପାରୁନୁ।
ହଁ ହଁ ଟିକେ ଶୁଭିଲା ଆଉ। ହ୍ୟାଲୋ।
ସାଇଡ ସାଇଡ ଯା।
ହଁ ହଁ ଜାଣିପାଇଲି ଆଉ।
ଆଉ କେମିତି କଣ ରଜରେ କୁଆଡେ କୁଆଡେ ବୁଲାବୁଲି ହେଇଥିଲା ହେଇନି।
ରଜରେ ବୁଲା ହେଇଥିଲା
ହେଇଛି ଜାନି।
ହଁ ଏଠେ ବିରଜା ବିରଜା ବିରଜା ମନ୍ଦିର ଆଡେ ଯାଇଥିଲୁ ବୁଲି।
ହଁ ହଁ।
ଆଉ ଯୋଉ ଶିବଙ୍କ ମୃତ୍ତି ହଉନି ନା ଟାଉନ ପାଖରେ।
ହଁ ହଁ ହଁ ହଁ।
ସେଠିକି ଯାଇଥିଲୁ। ଆଉ କୁଆଡେ ଯାଇଥିଲୁ? ଆଉ ବୁଲିବା ପାଇଁ ଆଉ ଆଉ ଯାହା ଲୋକାଲ ରଜ ଯାହା ଟିକେ ବୁଲିବା ପାଇଁ ଯାଇଥିଲୁ ଆଉ।
ଆଉ ବଢିଆ ତମେ ମାନେ ବହୁତ ଯାଗା ବୁଲି ଦେଇଛ ଆଉ।
ହୁଁ।
ଭାଇ ରଜରେ ତ କହିଲା ଭଳିଆ ତମର ଆଉ। ରଜ ରଜ ଟା କହିଲେ ଭଳିଆ ତ ତମର ଆଉ।
ରଜ ଟା ତମର କୁସୁମା ପାଖ ଯାଇଥିଲୁ ବୁଲିବା ପାଇଁ ଆମେ।
ହଁ। ଓହୋ। ହଁ ହଁ ସୁୁବିଲା।
କୁଷୁମା ପାର୍କ ବି ଯାଇଥିଲୁ ବୁଲିବା ପାଇଁ।
ସେଇ ପାର୍କ ଟା ହିଁ ସେଇ ପାର୍କ ଟା ହିଁ ବଢିଆ ହେଇଛି। ଏ ଯତିନ ବାଜିଲାରେ। ହୁଁ ବଢିଆ ହେଇଛି ପାର୍କ ଟା।
ଅହୋ ଆଉ ଏମିତି କଣ ସବୁ ଚାଲିଛି ଭଲ ନା?
ହଁ ଭାଇ ସବୁ ଭଲ।
ହଁ। ଯେ
କ୍ଲିଅର ହଉନି ଭାଇ ତମ କଥାଟା।
ହୁଁ।
ନା ଭାଇ ଛାତ ଉପରେ ଶୋଇଚି ଗରମ୍ ନାଗିଲା ଯେ ଛାତ ଉପରୁ ପଳେଇଆଇଲି ଗରମ ନାଗିଲା ଛାତ ଉପରକୁ ପଳେଇ ଆଇଲି ବା।
ଓହୋ। ହଉ ଭଲ
ଏଇଭଳିଆ ତ ଚାଲ୍ଚି ଆଉ ଭାଇ ତମ ଆଡେ ମେଘ ଫେଘ ହେଇଥିଲା ନା ହେଇନି?
ଏ ସ୍ନାଇ ୟାଡେ ଗରମ୍ ପୁରା ପ୍ରବ
ହଉ-ହଉ ଯା। ଓହୋ।
ହଁ ପୁରା ଯୋରେ ଗରମ୍ ହଉଚି ଯେ ରାତିରେ ଏସିରେ କୁହନା-କୁହନା।
ଗରମ୍ ଦିନ ଇଏ ରହୁଚି।
ହୁଁ ଗା ଗାଡ଼ି-ଗାଡ଼ି ବି ଚଲେଇ ହଉନି।
ଭଲ ଆମର ମେଘ ବି ସେମି ଟିକେ-ଟିକେ ହଉଚି ଆଉ କଣ କରିଆ। ଅଳ୍ପ-ଅଳ୍ପ ହଉଚି ବେଶୀ ହଉନି। ଆଉ ରହିବା କଣ କରିଆ। ଏଇଭଳିଆ ତ ଚାଲ୍ଚି ଆଉ, ମେଘ ଟିକେ ନହେନେ ହବନି, ଖରାବି ନହେନେ ହବନି, ଚାଲିଚି ଏଇ ଭଳିଆ ଚାଲୁ।
ଆଉ ତମ କ୍ଲାସ୍ କେବେଠୁ କଣ ଷ୍ଟାର୍ଟ ହଉଚି?
ନୋଟିସ୍ କାଇଁ ଆସନି କ୍ଲାସ୍ ଆସିନି ଆଉ ଛାଡିଵେ ଆଉ କହିବେ ଆଉ।
ତ ଏଇଥର ରଜ ଛୁଟି ତ ବହୁତ୍ ଦିନ ହେଇଗଲାଣି, ତାପରେ ଛୁଆମାନେ ଖାଲି ଗାଁରେ ବୁଲିକି ଯା ହଉଚନ୍ତି।
ହଁ।
ସିଏ କହୁଚନ୍ତି ଯେ ହଁ ସ୍କୁଲ୍ ଯଦି ସବୁଦିନ ପାଇଁ ଛୁଟି ମାନେ ଭଲ ଛୁଆଙ୍କ ମନ ଆଉ। ଆ ସେ କହିଲେ କି ହବନି ମାନେ ସ୍କୁଲ ଟା ଛୁଟି ହବନି।
ଏଇଆ ରହିଚି ଆଉ।
ଓ ଆଉ ତମେ କୁଆଡେ ବୁଲି ଯାଇଥିଲ?
ଆମେ ଯାଉଁ ଗାଁ ପାଖେରେ ଗୋଟେ ପାର୍କ ଆଉନ୍ ଏଆଡେ ଭଲ ପାହାଡଟେ ଅଛି। ଯାଇକିନି ଭାଇ ସେଇଟି ଭାଇ ହାତୀ, ବାଘ, ଭାଲୁ ଏରା ସବୁ ଦେଖିନୁ ଆଉ।
ସତରେ ଦେଖିଲ ନା କଣ?
ହଁ ଭାଇ
ବାଘ ସତରେ ଦେଖିଲ?
ଭାଇ ବାଘଟା ଡୁପ୍ଲିକେଟ୍ ବାଘଟେ ଥୋଇଦେଇ ଥିଲେ ସେଇଠି, କିନ୍ତୁ ଭାଲୁ ହାତୀ ଅର୍ଜିନାଲ୍ ଆଉ।
ଅ ହଁ କୋଉଠି ଜାଗାଟା ସେଟା?
ଜାଗାଟା ଭାଇ ଆମ୍ ପଟ ଏରିଆ ତମେ ଜାଣିନ ଭାଇ, ଏଇଟା ମାନେ ଓଡିଶା ଭିତରେ ଖାଲି ଜାଣିଥିବ ଆଉ।
ହଁ-ହଁ-ହଁ ଆମେ ବି ଟିକେ ଯିବୁ ଦେଖିଆ ଆଉ ବୁଲିବା ପାଇଁ ଦେଖିଆ କୋଉଠି ହେଇଚି। କୋଉିଠି ଜାଗାଟା ଦରଉଡି
ହଁ-ହଁ-ହଁ ଜାଣିଚ କି?
ହଁ।
ଗୋଟେ ଫିଲ୍ମ ଟେ ସୁଟିଙ୍ଗ ହେଇଥିଲା ତମେ ଜଣିଥିବ ଆଉ, ମାନେ ପୁରା ହାଇଲାଇଟ୍ ଜାଗା
ହଁ।
ଆସିି କି ମଧ୍ୟ କେତେବେଳେ କହିବ ମୁଁ ଯଦି ଫାଙ୍କାଥିମି ତାହେଲେ ଯାଇପାରିବି ଯିମି ଆଉ।
ହଁ।
କଣ ଗୋଟେ ବ୍ୟବସ୍ଥା କରିବା ଆଉ।
ଆଉ କ୍ରିକେଟ ଫ୍ରିକେଟ ଖେଳା ଖେଳି ଚାଲି ନା।
ହଁ ଆମ ଗାଁ ପିଲା ଖେଳନ୍ତି ମୁଁ ବି କେତୋବେଳେ କେମିତି ଯାଏ ମଝିରେ। ହଁ ବା ଏଇ ଆମ ଗାଁ ପିଲା ଖେଳନ୍ତି ମୁଁ ବି କେତେବେଳେ କେମିତି ଯାଏ ମଝିରେ ଟିକେ ଖେଳି ଖୁଳାକି ଆସେ ଆଉ।
ହଁ ହଁ।
ଏ ରେଗୁଲାର ରେଗୁଲାର ଖେଳେ ନାହିଁ କେତେବେଳେ କେମିତି ଯାଁଏ ଟିକେ ଖେଳି ଖୁଳାକି ଆସେ ଆଉ।
ହଁ। ଆମର ରେଗୁ ହଁ ଆମର ଖେଳ ଖୁଳି ଏମତୀ ଚାଲିଚି ସବୁବେଳେ। ଆମ ରଜରେ ଖେଳି ଦଉଥିଲୁ ମ୍ୟାଚ ପକେଇକି ଆମ୍ ଯୋଉ ଗାଁ ପାଖ ପିଲାମାନେ। ଡାକିକି।
ଉଁ ବଢିଆ ତମର ତ ଏଇ ।
ହଁ।
ଭଲ ଆଉ ଏ ଆମର ବି ହୁଏ। ଏତେ ମାନେ ଭଲସେ ମାନେ ପିଲା ପିଲା ଖେଳନ୍ତିନି ଆଉ।
ହଁ ହଁ। ଆଉ।
ଆଉ ଭାଇ କଣ ଖାଇଥିଲ ଆଜି?
ଆଜି ଚିକେନ ତମେ
ଆମର ଏଇ ମଟନ ହେଇଥିଲା। ଏଇନେ ଭାଇ ଭୁବନେଶ୍ଵରରେ ତମେ ଅଛ। ହଁ ଭାଇ ଯାଆନ୍ତି ଟିକେ ମଟନ୍ ଦାବିବା ପାଇଁ ପଡିବ ଆଉ ନଦାବିଲେ ହବନି ମଟନ
କହିବା।
ଓହୋ ଆସିବ ପୁଣି କେବେ?
ମୁଁ ଏଇ ଇଣ୍ଟର୍ନସିପ କରିବା ପାଇଁ ଆସିିଛି ବା।
ମାନେ ଆସିବ ଭାଇ କେବେ ତାହେଲେ ଇଣ୍ଟର୍ନସିପରୁ?
ହେଲା ବେଳେ ମାସେ ପରେ ଆଉ ଯାଇ ଜୁଲାଇ ପନ୍ଦର ଆଡକୁ ଯିବି ଆଉ।
ଓହୋ। ହଁ ଭାଇ ବୁଲି ବୁଲେଇ ଦେଇକି ଆସ ଆଉ। ସେତେବେଳେ ଆମକୁ ଜଣେଇବ ଆଉ ଆଇ ଏଇ ଯମ ମୁଇ କଣ ଆମେ ଦେଖିବା ଆଣିବ ଆଣିପାରିବି ଆଣିବୁ ଆଉ। ଆଉ ଭାଇ ସବୁ ଭଲ ନା ସବୁ। ଭାଇ ଭଲ ନା ସବୁ। ହ୍ୟାଲୋ। ହ୍ୟାଲୋ। ଭାଇ ଭଲ ନା ସବୁ।